ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାମ ନମସ୍କାର ଆଉ କଣ କରୁଥିଲେ?
ମୁଁ ଏଇ ବସିଥିଲି ଆପଣ କଣ କରୁଥିଲେ?
ମୁଁ ଜଷ୍ଟ ଏବେ ଖାଇକି ଆସିଲି ତ ବସିବା ଫୋନ ଦେଖିଥିଲି।
ଓହୋ ମୁଁ ଏବେ ଏଆ ଲି ବେଶ ନ ମାମଁ ଗଲେ ଆଉ ହେ ଗ ଯେମ ମୁ ତାପରେ ଚାଲିଲ ଜିରା ପାଣି ଟିକେ ପିଇକି ବସ ଟିକେ ଫୋନ୍ ଟିକ ଚାଲିଲ ତାପରେ ଚାଲେଇଲି ପରେ ଚିଆ ସିଟ୍ ଆଉ ଇଏ ବାଦାମ ଖାଇକି ଆସିକି ବସିଛି ଆଉ।
ବ୍ରେକଫାଷ୍ଟ କରିସାରିଲେଣି।
ନାଇଁ କରିନି ଗାଧେଇ ମୁଁ ଭାବୁଛି ମୁଁ କହିଲି ଝାଳ ଯେଉଁ ଭଳି ରେଞ୍ଜଟରେ ହେଲା ମୁଁ କହିଲି ଯାଉଛି ଗାଧୋଇବି ତାପରେ କଣ ଟିକିଏ ଖାଇକି ତାପରେ ବସିବି। ନାର୍ମଲ୍ କିଛି ଛୋଟ ମୋଟ କଣ ଦଅ ହଁ ନାଇଁ ଗାଧୋଇନି ଏବେ ଯିବି ଗାଧୋଇବା ପାଇଁ ଗାଧୋଇନି ବସି। ବ ହଁ ଟିକେ ବସେ ଝଳ ଟା ଟିକେ ଶୁଖଗଲେ ତାପରେ ଗାଧେଇବା ପାଇଁ। ଗାଧେଇକିି ତାପରେ ଯାଇକି କଣ ଟିକି ହାଲକା ଫୁଲକା ଖାଇବି ଆଉ ମୁଁ କହିଲି ଡାଇଟିଙ୍ଗ ପାଇଁ ଟିକେ କିଛି କହୁନାହାଁନ୍ତି ପ୍ଲାନିଂ ମୋତେ। ମାନେ ମୁଁ ଅକ୍ଚୁଆଲି ଏତିକି ସକାଳୁ କରିୁଛି ଉଁ ସ ମାନେ ଭା ମୁଁ ଭାବିଛି କି ମାନେ ଆକ୍ଚୁଆଲି ଭାତ ଖାଇବେ ଏକ୍ସସେସ୍ ସେତେବେଳେ ମୋତେ ଭୋକ ଲାଗିବ ତ ହାଲକା ଅଳ୍ପ ମାନେ ଯେତିକି କ୍ୱଣ୍ଟିଟି ମୁଁ ଅଳ୍ପ ତ ଆକ୍ଚୁଆଲି ଖାଏ ତାଠୁ କ୍ଵାଣ୍ଟିଟି ଆଉ ଟିକେ କମ୍ କରିକି ଖାଇ ଭାବୁଛି ହେଲା। ତାପରେ ଆଉ କିଛି ଖାଇବିନି। ଚାରିଟା ବେଳେ ଭାବିଛି ଗ୍ରୀନ୍ ଟି ଟିକେ ବନେଇକି ପିଇବି ଆଉ।
ଓ ହୋ।
ତ ମୁଁ କାହିଁ ଝଡ଼ିଲା ଭଳିଆ ମୋତେ ଲାଗୁନି ଏତ ସବୁ ମୁଁ କରିକି ଆକ୍ଚୁଆଲି ମୁଁ ଝଡ଼ୁନି ମତ ସେପାଇଁ ବହୁତ ଇଏ ଲୁଛି ମୁ ପଲସ୍ ଟୁ ଟାଇମ୍ରରେ ଆକ୍ଚୁଆଲି ମୋ ଦେହ ଏବେ ଯେମିତି ପ୍ଲସ୍ ଟୁ ଟାଇମ୍ ସେ ଆଉ ଟିକେ କମ୍ ଥିଲା ହେଲା। କିନ୍ତୁ ଫେସ୍ଟା ମୋର ବହୁତ ମାନେ ଛୋଟ ଥିଲା ମାନେ ଫେସ୍ଟା ମୋର ପ୍ଲସ ଟୁ ଟାଇମ୍ ରେ ବହୁତ ବଢ଼ିଆ ଥିଲା। ଏବେ ଏତେ ମାନେ ଫେସ୍ଟା ମୋର ମାନେ ଯେଉଁ ଭଳି ସେ ବଢ଼ିବାରେ ଲାଗିଛି ମୁଁ ଜାଣିିବି ମନେ ଆକଚୁଆଲି ଫେସା ଟା ବଢ଼ୁଛି କାଇଁକି ମୋର?
ଦେହ ଟା ବଢ଼ିଲେ ଟିକେ ଫେସ୍ ଟା ବଢ଼ିଯାଏ ଆଉ। ମୋର ଗୋଟେ ସାଙ୍ଗର ବି
ମାନେ ବିଶ୍ଵାସ କରିବନି ମୋ ଫେସ୍ ଟା ତ ମୋ ମ ଆପଣଙ୍କ ଫେସ୍ ମତ ଦେଖ୍ ଖିଛନ୍ତି ମୋ ଫେସ୍ ଟା ମାନେ କୋଉ ଟାଇପ୍ ର ମାନେ ଦେଖୁନାହାନ୍ତି ଟିକେ ବଡ଼ ଲାଗୁନି ଫେସ୍ ଟା।
ହଁ ହଁ ନା ଚଳିବ ମ ଏତେ ବି ବଡ ନାଇଁ ଆପଣଙ୍କୁ ଲାଗୁଥିବ।
ହଁ ମାନେ ମୋତେ ଲାଗୁଚି ମୋ ମୁହଁ ଟା ବଡ ତାପରେ ସମସ୍ତେ କୋହୁଚନ୍ତି ଆରେ ଆରେ ସଲ୍ ତୋ ଦେହ ଅପେକ୍ଷା କିନ୍ତୁ ଫେସ୍ ଟା ତୋ ଟିକେ ଆକ୍ଚୁଆଲି ବେଶୀ ବଡ ନାଇଁ ତୋ ଲିମିଟ୍ ଅନୁସାରେ ତତେ ଯେତିକି ଭଗବାନ୍ ଦେଇଛନ୍ତି ଆକ୍ଚୁଆଲି ଠିକ୍ ତୁ ଅଛୁ।
ନାଇଁ ଗୋଲ୍ ଫେସ୍ ଗୋଲ୍ ଫେସ୍ ତ ସୁନ୍ଦର ନା।
ମୋର ଲମ୍ବା ଫେସ୍ ପା।
ଆରେ ମତେ ତ ଗୋଲ ଦେଖାହେଲା।
ନାଇଁ ମୋର ଲମ୍ବା ଫେସ୍। ମୁଁ ତମକୁ ସେଇ ଯୋଉ ଫଟୋଟା ଦେ ଲମ୍ ଗୋଲ ଦେଖାଯାଉଥିବ ନହେଲେ ମୋରୋ ବହୁତ ଲମ୍ବା ଫେସ୍ ଟା। ଆଉ ବୋହୁତ ମୋଟି ହେଲେଣି ମୁଁ। ଘରେ ରହିକି କିଅନ୍ କହିବି ଆଉ?
ମୋ ଫ୍ ଫେସ୍ ବି ଆମ୍ବ ଭଳିଆ ହଁ ତ କୁହନ୍ତି ତ ଆମ୍ବ ଭଳିଆ ଫେସ୍। ନାଇ ନାଇ ଫେସ୍ ଟା।
ଟଟା ଆକ୍ଚୁଆଲି ମତେ ପଠେଇଥିଲ ନର୍ମାଲ ଫଟୋ ପଠେଇଲେ ଆମେ ଜାଣିଦବା କିଏ କେମିତି? ମାନେ ଏଇ ଯୋଉ ଇଏ ଫଟରେ ବି ଜାଣି ଣି ହୋଉନି ମାନେ କିଏ କୋଉ ଟାଇପ୍ ର। ନର୍ମାଲରେ ତ ମୁଁ ବୋହୁତ୍ ଦେଖ୍ ଇଏ ମାନେ କନ୍ କହିଲ ଫେସ୍ ଟା ଅକ୍ଚୋଲି ଟିକେ ବଡ଼ ଅଛି ମୋରୋ। ବଡି ମତେ ଲାଗେ କି ମୋରୋ ସାଇଜ ବୋଲି ହାତ ଦିଟା ଟିକେ ପେଟ ଟିକେ ମୁହଁ ଟା ଏତ୍ ଏତିକି ହିଁ ମତେ ଅଡ୍ କରୁଚି ମୋ ଫି ମାନେ ବଡ଼ିର ପ୍ରପର୍ ବଡ଼ିର ନହେଲେ ଆଉ କିଛି ମୋରୋ ନାହିଁ ମୁଁ ସାଇଜ୍ ବଡ଼ି ମୋରୋ।
ହୁଁ।
ଆକ୍ଚୁଆଲି ଯୋଉ ଆଉ ଆଉ ଗୋଟେ ଜିନିଷ ବି ମୋରୋ ପ୍ରୋବ୍ଲେମ୍ ଆକ୍ଚୁଆଲି। ପେଟ ଯୋଉ ସାଇଟରେ ଯୋଉ ବଧ ବାହାରେନି। ମାନେ ଯୋଉ କୁହନ୍ତି ଯୋଉ ସାଇଟରେ ଯୋଉ ଇଏ। ଦିପଟ ଯୋଉ ପଛ ପଟ। ହିପ୍ସ ପାଟ୍ ହଁ। ସେଇଟା ଆକ୍ଚୁଆଲି ମୋରୋ ବାହାରି ଯେ ହେଟା ମାନେ କଣପି ଏଇଟା ମୋଟା ହେଲେ ବାହାରେ ନା।
ଇଁ ଅକ୍ଚୁଆଲି ସେଟା ମାନେ ବେଶୀ ସମୟ ଚଲାବୁଲା ନକଲେ ବସିରହିଲେ ସେଡ଼ା ବାରେ। ମୋରୋ ବି ବାହାରି ଥିଲା ବାହାରିଚି ଏବେ ଷ୍ଟିଲ୍।
ଅଛି ବି ଘଟେଇବା ପାଇଁ ମତ୍ ମତେ ଲାଗୁଚି କି ମତେ ଲାଗୁଚି କି ଏଟା ଏଜ୍ ଅନୁସାରେ ବୋଧେ ଏଟା ହୁଏ। ମତେ ଲାଗୁଚି ପର୍ ମାନେ ବଡ଼ିର ସାଇଜ୍ ନେଇକି ମୋ ପେଟ୍ ପେଟ ଓସାରକୁ ଟିକେ ଇଏ ନା। ତ ମୋରୋ ଏଇଟା ମାନେ ଯେତେ ଝଡ଼ି ମାନେ ମୁଁ ଝ ଝଡ଼ିଗଲେ ହୁଏତ ହେଟା ଟିକେ ସ୍ ସାଇଜ୍ ଆସିପାରେ କିନ୍ତୁ କମିବନି ନର୍ମାଲି ଯେମିତି ସେମିତି ରହିବ। ମାନେ ଗୋଟେ ଗୋଟେ ଦେଖୁନ ହିରୋଇନ୍ ପତଲା ହିରୋଇନ୍ ତାଙ୍କର ବି ସେମିତି ପଛପଟଟା ସେଇ ଟାଇପ୍ ର ବାହାରୁଚି ନା ନାଇଁ।
ହୁଁ ହଁ ହଁ ନା ଏଇଟା ଆକ୍ ଚୁଲି ମତେ ଲାଗୁଛି ନା ମତେ ଲାଗୁଚି ନା ଯୋଗା କି ଆ ମାନେ କଣ ଗୋଟେ ତାର ପର୍ଟିକୁଲାର୍ ଏକସସାଇଜ ଅଛି ନେଟ୍ ରେ ଦେଖଲେ ଜଣା ପଡିବ। ବାକି ସେଟା କମେଇବ କମେଇ ବସେଇଟା
କୁଅ ନାମରଟା ଆକ୍ଚୁଲି ଜିଦି ଗୋଟେ ମାନେ କେମ୍ତି ରୁହନ୍ତିନି ବଡିରେ ସବୁବେଳେ ପାଇଁ ମୋର ଏଇଟା ସବୁବେଳେ ଆକ୍ଚୁଆଲି ପୁରା ମାନେ ଏଇଟା ଛୁଆରୁ ଆକ୍ଚୁଆଲି ମୋର ଟେନ୍ଥ ପରେ ପରେ ସେଇଟା ବାହାରିଲା ଟେନ୍ଥରେ ମୁଁ ପୁରା ଦେଖାଉଥିଲି ଡେଙ୍ଗୀ ହେଇକି ପୁରା ପତଳି ଏମିତି ପତଲି ମୁଁ ଥିଲି। ଏବେ ମତେ ଯ ଦେଖୁଚି କହୁ ତୁ ସେତେବେଳେ କେତେ ଇଏ ଥିଲୁ ଏଇନା କଣ ଏମିତି ମାନେ କିନ୍ତୁ ଏବେ ଜଣେ ଜଣ କହୁଚନ୍ତି କି ତୁ କିନ୍ତୁ ଆଗରୁ ବହୁତ ମୋଟା ଥିଲୁ ଏବେ ଯେ ପତଲା ଲାଗୁଚୁ ଜନେ ଜଣେ କହୁଛନ୍ତି ନାଇଁ ଆଗରୁ ତୋ ଫେସ୍ ବହୁତ ପତଲା ଥିଲା କିନ୍ତୁ ବଡି ମୋଟା ଥିଲା ଏବେ କିନ୍ତୁ ଫେସ୍ ତୋର ବହୁତ ବଡ ପ ବଡି ଠିକ ଠିକ୍ ଅଛି।
ମୋର ଗୋଟେ ମୋର ଗୋ ହଁ ମୋର ଗୋଟେ ସାଙ୍ଗଡା ସ୍କୁଲ ରେ ବହୁତ ମୋଟି ଥିଲା। ମାନେ ତାର ପିରିଅଡ଼ ବି ହେଇ ନଥିଲା। କିଛି ଷ୍ଟାର୍ଟିଂ ବି ହେଇନଥିଲା କିଛି। ତ ସିଏ କଣ କଲା ମାନେ ବାହାର ଜିନିଷ ପୁରା ଅଭଏଡ୍ କଲା କି ବେଶୀ ହେବି ଜିନିଷ ଖାଇଲାନି ଓନ୍ଲି ଘର ଜିନିଷ ଖାଇଲା ମାନେ ବହୁତ ନ୍ୟୁଟ୍ରିସନ୍ ଏବେ ପୁରା ସେ ମୋଠୁ ବି ପତଳା ହେଇଯାଇ ସେ ମାନେ
ନାଇଁ ମାନେ ଆମେ ଯଦି ପୁରା ଡାଇଟିଂରେ ରହିବା ପୁରା ଡାଇଟିଂ ଖାଇବା ପିଇବା ଟା କନ୍ କଣ୍ଟ୍ରୋଲ ଗୋଟେ କଲେ ନାଇଁ ସକାଳୁ ଉଠିକି ଗରମ ପାଣି ହେଲା, କି ନଖ ଉସୁମ ପାଣି ହେଲା ମାନେ ନହେଲେ ଜିରା ପାଣି ହେଲା ନହେଲେ ଏଇ ଯଉଁ ଆମର ଗ୍ରୀନ୍ ଟି ହେଲା ଏସବୁ ଜିନିଷ ସକାଳୁ ଉଠିକି ଯାହା ବଲେ ଗୋଟିଏ ଗରମ ପାଣି ଫାଣି ପିଇବା କଥା ବ୍ରସ୍ ମାନେ କରିବା ପୂର୍ବରୁ ଉଠିବେ ନର୍ମାଲ୍ ଗ୍ଲାସ୍ରରେ ଗ ଗ୍ଲାସ୍ ପାଣି ପିଇବେ ବାସି ପାଣିକି ହେଉ ଯଉଁ ପାଣି ହେଉ ରଖିକି ପିଇବେ, ତାପରେ ବ୍ରସ୍ କରିକି ତାପରେ ନଖ ଉଷୁମ ପାଣି ଟିକେ ପିଇବେ, ତା କିଛି ସମୟ ପରେ ହାଲକା ବ୍ରେକ୍ଫାଷ୍ଟ କରିବେ ଆଉ ହେବ୍ ଏ କିନ୍ତୁ ଡକ୍ତରମାନେ କୁହନ୍ତି ସକାଳ ଟାଇମଟା ପୁରା ହେବି ଖାଇବ। ପ୍ରାୟତ କୁହନ୍ତିିନି ସଜେସ୍ କରନ୍ତିନି ନାଇଁ ସକାଳ ଟାଇମଟା ହେବି ଖାଇବ କିନ୍ତୁ ତାପର ମିଲ୍ଟା ହାଲକା ହାଲକା ଜିନିଷ ସବୁ ଖାଇବ।
ହଁ ଆଉ ସକାଳେ ତ ଆମେ ହାଲକା ହାଲ୍
ଶୁଣ ଯୋଉମାନେ ଏକ୍ସିସ ଆକ୍ଚୁଆଲି ମୋଟା ଥାଆନ୍ତି ସେମାନେ ଯେତେ ଯାହା ଡାଇଟିଙ୍ଗ ଫାଇଟିଂ ଯଉଁ ଗୋଟ ଗୋଟେ କଲେ ତାଙ୍କର ଟିକିଏ କାମ ଦେଇଦିଏ କିନ୍ତୁ ଆମେ ଗୋଟେ ଗୋଟେ ଏମିତି ଆମେ ଯେତେ ଯାହା କଲେ ବି ମୋତେ ଲାଗୁନି କି ଆମେ କମିଆ ବୋଲି, ମୋତେ ତ ଲାଗୁଚି କାରଣ ମୁଁ କେତେ ଟ୍ରାଏ କରିସାରିଲିଣି କିଛି ଲାଭ ସେ କିଛି ହଉନି।
ତାହେଲେ ଆମକୁ ଜିମ୍ ଯିବାର ଅଛି ଆଉ।
ହଁ ଫାଇନାଲି ଆମେ ଜିମ୍ ଗଲେ ଆମକୁ କି ଗୋଟେ ଟ୍ରେନର ଆମକୁ ଟ୍ରେନିଂ ଦେଇକ ମାନେ ସବୁ ଜିନିଷ ଇଏ କଲେ ତ ଆମେ ଝଡ଼ିବା, ନହେଲେ ଝଡ଼ିବାର ପ୍ରଶ୍ନ ଆମ କତିରେ ଉଠୁନି କାରଣ ଆମେ ଦି ଦିନ ଯଦି ଡାଇଟିଂ କରୁଚେ ତିନି ଦିନ ବଳୁ ଯଦି ଆମ ଆଗରେ ବିରିୟାନୀ ଥୋଇ ଦେଲେ ସରଲା ଆମର ରାଇଟିଂ କୁଆଡ଼େ ପଳଉଚି ଏକା ଥରେ।
ଆଛା ଏଟା ସ ସକାଳୁ ସକାଳୁ ଯ ହଁ ସକାଳୁ ସକାଳୁ ଯ ଆମେ ମାନେ ହାଲକା ବ୍ରେକଫାଷ୍ଟ, ଆମ ଘର ତ ଜମା ଏ ହେଇପାରିବନି।
ଆମ ଘର ଏଇସା ହେଇପାରନି ଏଇଟି ଦେଖୁନ ପରଟା ଭଜା, ଆରେ ଏଇଠି ଦେଖୁନ ପରଟା ଭଜା। ସକାଳୁ ହେଲା ଏଇନା ଦେଖ ଯଉଁ କରିବେ ଉପମା ତରକାରୀ ଫୁଣି ବାରଟା ଗୋଟେ ବଳୁ ଚିକେନ ଫିକେନ୍ ମାନେ ଯଦି ମାଛ ଫାଛ ରାତିରେ ପୁଣି ଚିକେନ ଆଣିଲେ ସନ୍ଧ୍ୟାବେଳୁ ପୁଣି ଜଳଖିଆ ଆଣି ବରାଫରା ମଗେଇ ଖାଉଚୁ ଏମିତି ତ ଖାଇଲେ ପେଟ କଣ ସେ ତ ଆହୁରି କି ମାନେ ମୋଟିର ମୋଟି ହେଇଯିବ ବୋଧ ମୋତେ ଲାଗୁଚି ମୁଁ ହେଇଯିବି।
ନେ ଯେ ତମେ ନାଇଁ ତମେ ଡାଇଟିଂ କର ମାନେ ଏମିତି ନୁହେଁ ନିଜକୁ ଭୋକିଲ ରଖିବ ଟିକ ଖାଇବ କିନ୍ତୁ ମାନେ କଣ କହିଲ ଟିକେ ଟିକେ ଖାଇବ।
କିନ୍ତୁ ମାନେ ଟିକିଏ ଟିକିଏ ଖାଅ।
ହଁ ଟିକେ ଟିକେ ମୋର ବି ମାନେ ଡକ୍ଟର ପାଖେ ମୋ ସାଙ୍ଗଟା ଗୋଟେ ଯାଇ ଲା ଡକ୍ଟର ପାଖକୁ ତାକୁ କଇଲା କି ତୁ ତମେ ଦେ ଯୋଉ ଖାଉଚ ନା ଏକା ସାଙ୍ଗରେ ଖାଉନି ଏକା ସାଙ୍ଗ
ହଁ ଆମେ ଆମର ଭୁଲ ତ ହଉଚି ସେଇୟା, ଆମେ ବିରିୟାନୀ ଫିରିୟାନୀ ଯାହା ଦେଖିଲି ଏକାଥରେ ନାଦି ଦଉଛେ ନା ନା ବୁଝିଲେ କି ପଛରେ ଦେଖିଲା ବେଳକୁ ଆଉ କିଛି ଲାଭ ଅଛି କି?
ହୁଁ।
ମାନେ ଏଉଁ ଭଳିଆ ଆମେ କରୁଚେ ମୁଁ ସେଇୟା ଭାବିଚି ପୁରା ଖାଇବା ଏବେ ପୁରା ଛାଡି ଦେବି। ଖାଇବା ମାନେ ଖାଇବି ସେମିତି ଟିକେ ଟିକେ ଟିକେ ଟିକେ ଖାଇବି କିନ୍ତୁ ଖାଇବ ପୁରା ଛାଡ଼ିଦେବି ପୁରା ପତଳା ହେଇଯିବି।
ହଁ।
ଯଉ ମାନେ ସବୁ ମତ ଦେବେ ତାଙ୍କର ଦିନ କୁ ମୋର ଦିନେ
ହୁଁ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।